ହ୍ୟାଲୋ ହଁ କଣ କରୁଛ ମୁଁ ବିତ ବସିଛି ଆଉ
କଣ ଖାଇଥିଲ ଆଜି?
ଖରା ବେଳେ ଖାଇଥିଲି ଭାତ ଡାଲମା ଆଉ ଆଳୁ ପୋଟଳ ଭଜା ତମେ
ମୁଁ ସକାଳେ ତ ଖାଇଥିଲି ପଖାଳ ଭାତକୁ ବାକି ଟମାଟୋ ଚିଟକା ଆଉ ଏବେ ଭାତ ଡାଲମା ପୋଟଳ ଭଜା
ରାତିରେ ଖାଇସାରିଳନି ତାହେଲେ ହୁଁ ଆଉ ଘର ସମତେ ଭଲ ଅଛନ୍ତି।
ହଁ
ଆଜି ମୁ ଜଲ୍ଦି ଖାଇ ଦେଇଛ ନା ସକାଳେ ତେଳେ ଖାଅ
ନା ଯେତେବେଳେ ମାନେ ଏମିତି ଟାଇମ କିଛି ନାହିଁ ମୁଁ ସନ୍ଧ୍ୟାରେ ଖାଇସାରିଲା ପରେ ଦେନ୍ ଖାଏନି ବାକି ଆଜି ସନ୍ଧ୍ୟାରେ ଖାଇନଥିଲି ରୋଷେଇ କରିନଥିଲି ତ ସେଥିଲାଗି
ହୁଁ ହୁଁ
ତମକୁ କଣ କଣ ଭଲ ଲାଗେ ଖାଇବା ପାଇଁ
ମତେ ତ ଭେଜ୍ ଭଲ ଲାଗେ ନନ୍ଭେଜ୍ ମୁଁ ଖାଏନି ଭେଜରେ ପନିର୍ ଭଲ ଲାଗେ ଆଉ ନହେଲେ ଆଳୁ ଭଜା ନହେଲେ ଚିପ୍ସ ଉପରେ ଭଲ ଲାଗେ ଆଉ ଚିଲି ଆଇଟମ ସବୁ ଭଲ ଲାଗେ ଚଲି କୋବି ଚିଲି ସୋୟାବିନ୍ ଏସବୁ ଭଲ ଲାଗେ ତମକୁ
ମୋତେ ପନିର୍ ଭଲ ଲାଗେ ଆଉ ବାକି ଛତୁ ତ ବାକି ଭଜା ହିଁ ଭଲ ଲାଗେ ନାଇଁ ଯଦି ଛତୁକୁ ଆମେ ଯେଉ ପୋଡ଼ିକିରି ବି ଗୋଟେ ଖାଉଛନ୍ତି।
ହଁ ହଁ
ହଁ ସେମିତି ହେିଁ କିଛି ଭଲ ଲାଗେ
ଆ ତମ ତ ସବୁ ରୋଷେଇ ଆସୁ ଥିବ
ସବୁ ମାନେ ସବୁ ତ ନାହିଁ ବାକି ଏମତି କିଛି କିଛି
ଆଉ ତମକୁ କଣ କଣ ରୋଷେଇ ଭଲ ଲାଗେ ମାନେ କୋଉଟା ଭଲ ସବୁଠୁ ଆସେ।
ସବୁଠୁ ଭଲ ହେଲେ ଭଜା ଜିନିଷ ହିଁ ମୋତେ ଭଲ ଆସେ।
ଯୋଟା ଜଲଦି ହେଇଯାଏ ନା
ହଁ ତୁମକୁ କଣ କଣ ରୋଷେଇ ଆସ?
ମତେ ବି ସେ ଭଜା ଉପରେ ଆସେ ନହେଲେ ଚିଲି କୋବି ଆସେ ଚିଲି ସୋୟାବିନ୍ ଆସେ ଯୋଉଟା ଇଜି ଆଇଟ ଗୁଡା ଆସେ।
ଚିଲ ଚିଲି ସୋୟାବିନ୍ କେମିତି କର?
ଚିଲି ସୋୟାବିିନ ବହୁତ ଇଜି ଫାଷ୍ଟ ସୋୟାବିିନ ଆଣିକି ତାକୁ ବତୁରଇ ଦବ ମାନେ ଗରମ ପାଣିରେ ବତୁରଇ ଦବ ତାପରେ ପାଞ୍ଚ ଦଶ ମିନିଟ ପରେ ଚ ସୋୟାବିିନ ଟାକୁ ଚିପକୁଟି ଦବ ତା ପାଣି ଟାକୁ ନିଗାଡି ଦବ ପାଣି ଗୁଡା ନିଗାଡିଲା ପରେ ସେ ଯୋଉ ସୋୟାବିନରେ ଲଙ୍କା ଗୁଣ୍ଡ ହଳଦୀ ଗୁଣ୍ଡ କନ କନଫ୍ଲୋର ର ସବୁ ପକେଇ ତାକୁ ଘାଣ୍ଟି ଦବ ତାପରେ ତାକୁ ଅଳ୍ପ ତେଲରେ ମିଡିୟମ ଫେମ୍ ରେ ଛାଣିବ ଛାଣିବନି ତ ଯୋଉ ହଁ ତେଲର ଟିକେ ଛାଣିଦବ ତାପରେ ଆଉ ଗୋେ ଜାଗ ପିଆଜ କ୍ୟାପସିକମ ସବୁ କାଟିଦବ ଲମ୍ବା ଲମ୍ବା କରି କାଟିଦବ ତାପରେ କରେେଇରେ ଫାଷ୍ଟ ତେଲ ଟିକେ ଅଳ୍ପ ତେଲ ଦେଇ ପିଆଜ କ୍ୟାପସିକମ କ ଭାଜିବ ତାପରେ କିଛି ସମୟ ପରେ ସେଟା ବ୍ରାଉନ ବ୍ରାଉନ ଅଳ୍ପ ବେଶ ଟାଇ ନୁହଁ ପାଞ୍ଚ ଦଶ ମିନିଟ ପରେ ସେଥିରେ ସସ୍ ସବୁ ଆଡ କରିବ ତାପରେ କନଫଲୋର ଗୋଟେ ତାଟିଆରେ କଫ୍ଲୋର ନେଇକି ତାକୁ ପାଣି ପକି ଗୋଳେଇକି ରଖିଥିବ ତାକୁ ସେଥିରେ ଆଡ କରିକି ସୋୟାବିନ୍ କୁ ଢାଳିବ ତାପରେ ତମ ହିସାବରେମ ସସ ଆଉ ଟୋମାଟୋ ସସ ଚିଲି ସସ ଆଡ କରିଦବ ଚିଲି ସୋୟାବଡି ରେଡି।
ସକ୍ସ ଫକ୍ସ ସବୁ ପକେଇକିରି କର।
ହଉ। ହୋଉ। ତମକୁ କଣ ଟା ଭଲ ଆସେ? ଆଉ ଏମିତି ପନିର ତରକାରୀ ଆସେ ନର୍ମାଲ ଯେମତି ପନିରକୁ ଆଗ ଛାଣିଦବ ଛାଣି ସାରିଲା ବାଦ ଅଦା ରସୁଣ ପେଷ୍ଟ କରିବ ପିଆଜ ପିଆଜକୁ ଆଗ ଭାଜିକି ଅଦା ରସୁଣ ପେଷ୍ଟ ପକେଇ ତାକୁ କଷିବ ଦଶ ପନ୍ଦର ମିନିଟ ତାପରେ ନାଲି କଲର ହେଲା ପରେ। ସେଥିରେ ତମେ ପନିରକୁ ଆଡ କରିବ ଦେନ ଅଳ୍ପ ପାଣି ତମ ଝୋଳ ଯଦି ଚାହିଁବ ଅଧିକ ପାଣି ଦବ ନହେ ନର୍ମାଲ ପାଣି ଅଳ୍ପ ପାଣି ଦେଇକି ତାକୁ କଷିବ।
ଆଛା ଆମେ ବି ସେଇ ସିମ୍ପଲ ତରକାରୀ ଜିନିଷ ତ ଏଇ ବାକି ମସଲା ଆମ ଘାଣ୍ଟିକିରିି ସବୁ ଜିନିଷ କରିବେ।
ହଁ।
ବାକି ରହିଲା ନନଭେଜରେ ତ ଭଜା ଏଗୁଡ଼ାକ ହିଁ ଆଉ ବାକି ନନଭେଜରେ ଆମର ଆମିଷ ଯେଉଁ ହୁଏ ସେଗୁଡ଼ା ହିଁ ଟିକିଏ ଅଲଗା ହୁଏ।
ହ ତମକୁ ତ ପନିରକୁ ତ ଭଲ ଲାଗିବ ପନିର ଗୋଟେ ନୂଆ ଆଇଟମ କୁହ ମୁଁ ଟ୍ରାଏ କରିବି କରିବାକୁ।
ପନିର୍ ପନିର୍ ତ ଫାଷ୍ଟ କଲେ କହିଥିଲି ମୁଁ ତ ସେଇଟା କଟିଗଲା ତ ପୁଣି କହିଦଉଛି ସେଇଟା ପନିର ଆମର ଆବଶ୍ୟକ ଜିନିଷ ଯୋଉଟାକି ପନିର ପିଆଜ ଟମାଟୋ। ଅଦା ରସୁଣ ପେଷ୍ଟ। ଦହି କାଜୁ ପେଷ୍ଟ ହଳଦୀ ଗୁଣ୍ଡ ଆଉ ଲଙ୍କା ଗୁଣ୍ଡ ଧନି ଗୁଣ୍ଡ ଗରମ ମସଲା ଲୁଣ ଆମ ମାନେ ଯେତିକି ଆମେ ଖାଉଚେ ତ ଟିକେ ସେମିତି ହେଇ ନେବା ହଁ ଚିନି ଆଉ ବାକି ତେଲ ପାଣି। ଫାଷ୍ଟ ତ ଆମେ ପନିର ଛୋଟ ଛୋଟ କରିକିରି କାଟିକିରି ଆମେ ତେଲରେ ଫ୍ରାଏ କରିଦେବା ବାକି କଡ଼େଇରେ ତେଲ ଗରମ କରିଇ ମାନେ ଥିବ ତ ଆମେ ଯେଉ ପନିର କାଟିଦବା ସେଇଥିରେ ଆମେ ପିଆଜ ପେଷ୍ଟ ଦେବା ବାକି ତାପରେ ଅଦା ରସୁ ପେଷ୍ଟ ଟମାଟୋ ପେଷ୍ଟ ଦେଇକରି ଆମେ ଭଲ ଭାବେ ଇଏ ଘାଣ୍ଟିବା ସେଥିରୁ ତେଲ ଛାଡ଼ିଗଲା ପରେ ସେଥିରେ ଆମେ ମସଲା ମସଲି ଯାହା ସବୁ ପକେଇବା ହଳଦୀ ଗୁଣ୍ଡ ଲଙ୍କାଗୁଣ୍ଡ ଧନିଆ ଗୁଣ୍ଡ ଏଗୁଡ଼ାକ ସବୁ ଦେଇକି ଘାଣ୍ଟିବା ଦେନ୍ ଆମର ଦହି ଆଉ କାଜୁକୁ ବତୁରେଇକି ପେଷ୍ଟ କରାଯାଏ। ସେଗୁଡ଼ା ସେଥିରେ ପକେଇଲେ ତାର ଗ୍ରେଭିଟା ଟିକେ ଭଲ ହେବ ବାକି ସେଥିରେ ଚିନି ଅଳ୍ପ ହିଁ ପଡ଼ିବ କଣ ଚିନି ଅଧିକ ପକେଇଲେ ମିଠା ଲାଗିବା ତରକାରୀ ସେଥିରେ ଟେଷ୍ଟ ଲାଗେନି ଅଳ୍ପ ବେଶି ରାଗ ନ ହେବା ପାଇଁ ଅଳ୍ପ ଚିନି ପକାଇବ ବାକି ଆମର ଯେଉଁ ପାଣି ଥିବ ପାଣିକୁ ଅଳ୍ପ ଅଳ୍ପ ଦେଇକରି ଆମେ ଗ୍ରେଭିଟା ଟିକେ ହାଲକା ବନେଇବା ବାକି ଆମର ଯେଉଁ ଫ୍ରାଏ ହେଇକି ଥିବ ପନିର ସେଥିରେ ଦେନ୍ ପକାଇବା ଆଉ ସେଥିରେ ଗାର୍ନିସିଙ୍ଗ କରିବା ଆମେ ଧନିଆ ପତ୍ରରେ ହେଇଯିବ ତାପରେ। ଧନିଆ ପତ୍ର ପକେଇକି ଦିଇ ମିନିଟ୍ ବସେଇଲେ ବି ଚାଲିବ।
ଏଇଟା ମୁଁ ତମଠୁ ଶିଖିଲି କେବେ ଗୋଟେ ରବିବାର ଦେଖିକି କରିବି ଆଉ।
ଠିକ ଅଛ ଆଉ।
ଆଉ ତମ ଆଡେ ଗରମ କେମିତି ହଉଛି?
ଗରମ ତ ପ୍ରବଳ ହେଉଛି ଏ ସେ ଏଇ ଖରା ଯୋଗୁଁ ମାନେ ଏଇ ଛୁଟି ଟାଇମରେ ଚାଲିଛି ଏବେ ତ ଏଇ ଖରା ଟାଇମରେ ଭଲ ଲାଗେ ପଖାଳକୁ ବାକି ଆମର ଯେଉଁ ଚଟଣି ଅଛି ଆଳୁ ଆଉ ବାକି ଟମାଟୋ ବାଇଗଣ ଏଗୁଡ଼ାକ ସବୁ। ସବୁ ମନ୍ତିକରି ଖାଇଲେ ଭଲ ଲାଗେ ନାହିଁ ଯଦି ଆଳୁ ଭଜା ଏମିତି କିଛି ଭଲ ଲାଗେ ଭଜା ଜିନିଷ ହିଁ ଭାତ ଭଲ ଲାଗେ।
ପଖାଳ ଆଳୁ ଭର୍ତ୍ତା କି ବାଇଗଣ ଚକଟା ବଡି ଚୁରା ଏଇଗୁଡା ହିଁ ମୁଁ ଖାଉଛି। ଦହି ଛୁଙ୍କ କରି ପଖାଳ ଖାଇବା ଶାନ୍ତି। ପ୍ରବଳ ଖରାପ ରହି ହଉନି।
ଏଇ ଗରମ ଯୋଗୁ ତ।
ଆଉ ତମ ପଢାପଢି
ଠିକ୍ ଚାଲିଛି ଯଦି ବାହାରକୁ ଯାଉଛ ତାହେଲେ ନିଜ ଯତ୍ନର ସାମାନ ସବୁ ନେଇକି ଯିବ ଯେମିତି ପାଣି ବୋଟଲ ଆଉ ଛତା ଏଗୁଡ଼ାକ ସବୁ ନେଇକି ଯିବ।
ଘରେ ସମସ୍ତେ କେମିତି ଅଛନ୍ତି?
ହୁଁ ଭଲ ଅଛନ୍ତି।
ଆଉ ତମକୁ କଣ କଣ ଭଲ ଲାଗେ ରୋଷେଇ? ସେରେ ଆଉ ସେମତି ମୁଁ ତ ସାଧା ଖାଏ ମତେ ପନିର ଭଲ ଲାଗେ। ଆଜ୍ଞା ହଉ। ତମକୁ କଣ ଭଲ ଲାଗେ।
ମଟନ୍ ଖାଏନି ଆ -ଆମିଷରେ ତ ମୁଁ ମଟନ୍ ଖାଏନି ମୁଁ ପିଲାଦିନେ ଖାଇଛି କିନ୍ତୁ ଯେବେ ପଞ୍ଚମ ଷଷ୍ଠ କ୍ଲାସ ପଞ୍ଚମ ଆ- ଆ-ଆଟଲା ମୁଁ ଯେତିକି ଜାଣିଛି ଚାରି ପାଞ୍ଚ କ୍ଲାସରୁୁ ମୁଁ ଛାଡ଼ି ଦେଇେଇଛି ମଟନ୍ ବାକି ମାଛ ବି ଏବେ ଖାଉଥିଲି ଜଷ୍ଟ ଏବେ ଗୋଟେ ମାସ ହେଲା ଛାଡିଲି ଆଉ ଚିକେନ ବି ଏତେ ଫେବରେଟ୍ ନାହିଁ ଯେ ମୁଁ କହିବି ସିନା ଫେବରେଟ୍ ବୋଲି ଏମିତି କେବେ କେବେ ଘରେ ଆଲେ ମୁଁ ଖାଇନିଏ କାହିଁକି ମାଛ ମଟନ୍ ଖାଏନି ଏଵେ ଆଉ ଆଉ ଅଣ୍ଡା ମାନେ ମୋ ବାର ଦେଖି ମୋର ତ ସେମତି କିଛି ବାର ନାଇ ଯେ ମୁଁ ମାନିକି ରହିବି ଯେ ଏଇ ବାର ସେ ଖାଇ ଖାଆନ୍ତିନି ଝିଅ ପିଲାମାନେ ସେ ବାର ଖାଆନ୍ତିନି ସେମିତି କିଛି ମୋର ନାହିଁ ମୁଁ
ହଲେ ସବୁବେଳେ ଖାଏ
ହଁ ବାକି ଘରେ ଗାଳି କରନ୍ତି। ଘରେ ଗାଳି କରୁଛନ୍ତି ବୋଲି ସେଇଦିନ ଗୋ ଟେ ଗୋଟେ ଦିନ ସ୍କିପ୍। ନାଇଁ ଯଦି ସବୁଦିନେ।
ଧୀରେ ଧୀରେ ଛାଡିଦବ। ଏବେ ତ ପଢୁଛ।
ଓ ମ୍ୟାରେଜ ପରେ ତ ଛାଡ଼ିଵା ପଡିବ ବାଧ୍ୟ ପୁରା ଛାଡିଵା ପାଇଁ ମ୍ୟାରେଜ ପରେ।
ଆଉ ସି ଟି ପାଇଁ ପ୍ରିପାର ହଉଛ ଅ
ହଁ ଚାଲିଛି ସାଙ୍ଗେ ଫାଷ୍ଟ୍ ଆଟେମ୍ପଟରେ ତ ଏମିତି କିଏ ନାହିଁ ଯେ ଫାଷ୍ଟ ଅ ମାନେ ସେମିତି ଇ-ଇ-ଇ ଝିଅମାନେ ଥାଆନ୍ତି ଯେ ଏ-ଏ ଫାଷ୍ଟ ଆଟେମ୍ଟରେ ପାସ୍ ହେଇଯାନ୍ତି। ଆମେ ତ ସେତେ ଇଣ୍ଟେଲିଜେନ୍ ନାହିଁ ଯେ ଆମେ ଫାଷ୍ଟ ଆଟେମ୍ଟରେ ପାସ୍ ହେଇଯିବୁ। ଦେଖିବା ହେଲେ ବି ହଁ ଟ୍ରାଏ ଚାଲିଛି। ହୁଁ।
ଆଉ ଆଜି ରୋଷଇ କଣ ପୋଟଳ ଆଳୁ ଭଜା କହୁଥିଲ।
ହୁଁ ପୋଟଳ ଆଳୁ ଭଜା ବାକି ପୋଟ୍ ମାନେ ଭଜା ଜିନିଷରେ ସବୁ ଉ ଭଜା ଜିନିଷରେ ମସଲା ଟିକେ ଆଉ ବାକି ପୋ ଓ-ଓ ମାନେ ଟମାଟୋ ଟିକେ ପକେଇଲେ ଟେଷ୍ଟ ଲାଗେ ସେ ଜିନିଷ ଯାକ। ମୁଁ ଯେବେବି ଭଜା ଭଜି କରେ
ଏବେ ପଢାପଢି କରି ଶୁଅନା ଜଲଦି ଶୋଇପଡ ସକାଳୁ ଉଠ।
ନା ମୁଁ ଶୋଇଲା ଆସୁ ଦୁଇଟା ତିନିଟା ବାକି ଉଠିବି ଆଠଟା।
ମାନେ ଚାରି ପାଞ୍ଚ ଘଣ୍ଟା ମାତ୍ର ଶଉଛ।
ହୁଁ ସେତିକି ପୁଣି ରେଷ୍ଟ ହେଇକରି ବାକି କାମ କରିବେ ନାହିଁ ଯଦି ଏମିତି ଖାଇ ମାନେ ଯାହା ଆମର ନିତ୍ୟକରଣ ଦ ସେତିକି କରିକିରି ଆମର ବାକି ଆଉଥରେ ନେକ୍ସଟ ପାଠ ପଢ଼ା। ଯେହେତୁ ମେଥ୍ ଆଉ ଇଂଲିଶ ରହିଯାଉଛି ତ ମ୍ୟାଥ ତ ହେଇଯିବ। କିନ୍ତୁ ଇଂଲିଶ ଟା ହୁଏନି। ଇଂଲିଶ ଟା ଟିକେ ଦେଖିବା ପାଇଁ ପଡିବ।
ହଁ ୟୁଟ୍ୟୁବ ଫ୍ୟୁଟୁବ ରେ କ୍ଲାସ କର ବହୁତ ସାରା କ୍ଲାସ ଅଛି ୟୁଟୁଵ୍ ରେ। ଖାଇନି ଏବେ ଆଉ ଟିକେ ପରେ ଯାଇ ଖାଇବି ଆଉ।
ଆ ଭଜା ଭଜି ତମେ ସବୁ କେମିତି କର? ସି ସିମ୍ପଲି ତେଲ ପକେଇକିରି ଆମ ସୋରି ସୋରିଷ ଜିରା ପକେଇକିରି ବାକି ରି ଶୁଖିଲା ଲଙ୍କା ଯଦି ଭଲ ତାହେଲେ ପକେଇବ ନାହିଁ ଯଦି କଞ୍ଚା ଲଙ୍କା, ପିଆଜ। ଆଉ ବାକି ତାପରେ ପୋଟଳ ଯାହା ବି କିଛି କି ପୋଟଳ ଦେନ୍ ପୋଟଳ ଟିକେ ଭାଜି ହେଲାପରେ ଆଳୁ। ଆଳୁ ସିଝିଲା ପରେ ଆମର ଟମାଟୋ ଟିକେ ପକେଇଲେ ଭଲଲାଗେ। ଟମାଟ ବାକି ମସଲା ମସଲି ଏମିତି କିଛି। ଠିକ୍ ଅଛି ମୋର ଟାଇମ ହେଇଯାଇଛି ମୁଁ କଲ ରଖୁଛି।